ଲ ଦିଦି ନମସ୍କାର।
ନମସ୍କାର।
ଭଲ ଅଛ ନା?
ହୁଁ ମୋର ଫୋନ୍ ରୁ ସାଉଣ୍ଡ୍ କମି ଯାଇଛି ଲୋ। ଫୋନ୍ ଆଇଲେ ମତେ ମୁଁ ତ ଜାଣି ପାରୁନି। ମୁଁ ଭାବୁଚି ଫୋନ୍ କଣ ବାଜୁନି ମୋର।
ଅହ ଭଲ ଅଛ ତ?
ହୁଁ। କଣ କରୁଚୁ କି ଖାଇସାରଲୁଣି?
ନାଇଁ ଲୋ ଦିଦି କିଛି ନାଇଁ ଏବେ ଖାଇବୁ କଣ କରିବି।
କଣ ରୋଷେଇ କରିଚ?
ଆମର ଭାତ, ଡାଲି, ପାମ୍ପଡ଼।
କି ଯା ହଉ। ଆମେ ଉଁ ଭାତ, ଶାଗ ଭଜା ଆହୁରି ବିନ୍ସ ଭାଜିଚୁ ଭୂମି ମାଛ କରୁଚି ହେଆ
ଏ ମା ଏତେ ଆଇଟମ୍ କରିଛ ଆଜି?
ହୁଁ ଆମେ ଧନୀ ଲୋକ।
ହଁ ହଁ ଭୁଲ୍ ଯାଇଥିଲି ଦିଦି ଭୁଲ୍ ଯାଇଥିଲି। ଆଉ କଣ ଘରେ ସମ୍ ହଁ ଭଲ ଅଛନ୍ତି। ଆଉ
ସୁଭ ସୁଭଦ୍ରା ଦିଦି ସାତ ମାସ ଲ ଝିଅ। ହାଲୋ। ଲ ହାଲୋ। ଏ ହାଲୋ। ହାଲୋ। ତୋର ଭଏସ୍ ଆସୁନାହିଁ ବିନି।